ହାଲୋ ନମସ୍କାର।
ହଁ ନମସ୍କାର।
କଣ କରୁଥିଲେ ଆପଣ?
ହୁଁ ମୁଁ ଏଠିି ଏବେ ବସଚି ଆଉ ଆପଣ?
ମୁଁ ବି ସେଇ ବସିଥିଲି। ପାଗ ତ ରହୁଚି ବର୍ଷା ଲାଗିରହିଚି ଆଉ କୁଆଡେ ତ ପଦାକୁ ବାହାରୁକୁ ଯାଇହଉନି ଝରି ପୁରା ବର୍ଷା ଲାଗିରହିଚି ଆଉ।
ହଁ ଏବେ କଣ କେମିତି ପାଗ ଦେଇଛି?
ନାଇଁ ଏବେ ଟିକେ ଛାଡିଯାଇ
ଉଁ ହୁଁ। ହେଲୋ।
ହଁ।
ହଁ ଆପଣଙ୍କର ଭଏସେ କଟ୍ ହଉଚି ତ।
ପଣ୍ଡି କରନ୍ତି ଫସଲ ଲଗାନ୍ତି ନା କଣ?
ଆମଆଡେ ତ ବର୍ଷାଦିନ ଆସିଲାଣି ନା ସେଠି ଭେଣ୍ଡି ବାଇଗଣ ଆଉ ଟମାଟର ବର୍ଷା ଦିନରେ ଯୋଉ ଜହ୍ନି କା କୋଉଠି ବର୍ଷାଦିନରେ ସବୁ ଫସଲ ଭଲ ହୁଏ ନା ତ ସମସ୍ତେ ବା ରିରେ ସମସ୍ତଙ୍କ ବାରିରେ ଫସଲ କରନ୍ତି ପନି ପରିବା ରେଟ୍ ବି ଟିକେ କମିଯାଏ। କିନ୍ତୁ ଏଇ ଫାଷ୍ଟେ ଯୋଉ ଆରମ୍ଭଟା ହୁଏ ସେତୋବଳୁକୁ ପନିପରିଵା ରେଟେ ଟା ଟିକେ ବଢିଯାଏ।
ଆମର ବି ଏପଟେ ଲଗାଯାଏ ଫସଲ। ସବୁଫସଲ ଲଗା ଆମର ଟିକେ ନଈପଟେ କଣ କହିଲ ଫସଲ ଲଗାଯାଏ। ଏଇ ବର୍ଷାଦିନେ ନଗାଯାଏ କିନ୍ତୁ ନଈପାଣି ପଶିକି ଗୁରେ ନଷ୍ଟ କରେ। ଆଉ।
ଅହ ନଈପଟେ ତ ନଈବଢୀ ଆସେ ଆଁ।
ହଁ ନଈପଟେ ଲଗେଇଥିବେ ଚାଷୀ ଫସଲ ଲଗେଇଚି ବର୍ଷା ଦିନେ ତଥାପି ଲ ବୋହୁତୁ ଚାଷୀ ତ ତା ବୃତ୍ତି ସେ କଣ କରିବ ଖରା ଚି ବର୍ଷାଦିନେ ଲଗା ହଉଚି ସବୁ। ପୁଣି ନଈପାଣି ପଶିଯାଉଚି ସବୁ ପଚିଯାଉଚି ଆ ତଥାପି ଲାଗିନି। ସବୁ ଲଗିଚନ୍ତି ଜହ୍ନି ଭେଣ୍ଡି ଓ ପୋଟଳ। ଆଉ କାକୁଡି କଲରା ସବୁ ଲାଗିଚି। ଆଉ ଆପଣଙ୍କ ଆଡେ ଆମ୍ବ ଆମ୍ବଗଛ ଅଛି?
ହଁ ଆମ୍ବଗଛ ଅଛି ଏବର୍ଷ ତ ଭଲ ଆମ୍ବ ଆସିଥିଲା।
ହଁ କଣ କେମିତି ଆମ୍ବରେ କଣ କିମିତି କରନ୍ତି ଆପଣଙ୍କ ପଟେ? ମାନେ ଆମ୍ବର
ଆମଆଡେ ଆମ୍ବରେ ତ ଖଟା ବନାନ୍ତି।
ସେ ଖଟା ଯେ ଅଛି ବିଭିନ୍ନ ପ୍ରକାର ଆମ୍ବରେ ଆପଣଙ୍କ ଆଡେ କଣ କିମିତି କରନ୍ତି ଆମ୍ବରେ? ଆମପଟେ ଖାଲି ଆମ୍ବଗୁରା ଆମ୍ବ ଲୁଣରେ ପକେଇକି ଶୁଖାନ୍ତି ଆମ୍ବୁଲ କରନ୍ତି।
ଆମ୍ବୁଲ ହଁ। ଆଉ ଏଇ ଯୋଉ ମଙ୍ଗେଇ କରନ୍ତିନି ନା ଯୋଉ ଗୁଡ ଆଉ ଗୋଲମରିଚ ଗୁଣ୍ଡ ତାପରେ
ମଙ୍ଗେଇ କରନ୍ତିନି ସେ ଆସିନି ଏରାକେନ୍ତି ଆପଣଙ୍କ ଆଡେ କେମିତି କଣ କରନ୍ତି?
ଫାଷ୍ଟେ ତ ଆମ୍ବଟାକୁ କାଟିଦେବେ ଯୋଉ ସ୍ଲାଇସ୍ ଯୋଉ ସ୍କୋୟାର ମାନେ ଯୋଉ ଚାରିକଣିଆ କରିକି।
ହଁ।
ତାପରେ ତାକୁ ସିଜେଇ ଦେବେ ପାଣିରେ ପକେଇଦେବେ ଧୋଇ ସାରିଲା ପରେ ତାକୁ ସିଜେଇ ଦେବେ ସିଜେଇ ଲୁ ଲୁଣ ହଳଦୀ ପକେଇକିନା ସିଜେଇ ଦେବେ ସିଜେଇ ସାରିଲା ପରେ ତାକୁ ମାନେ ବାହାରୁକୁ ବାହାର କରିଦେବେ ତାପରେ ଗୁଡଟାକୁ ସେ ଯୋଉ ତାୱାରେ ବସେଇକିନା ତାକୁ ଇଏ କରିବା ଗୁଡରେ ଯେମିତିକି ଜାରି ହେଇଯିବ। ମାନେ ରେ ଯେ କଲ ନାଲି କଲରଟା ଆସିବଭାରି ତାପରେ ତା ଭିତେରେ। ଆମ୍ବ ପକେଇଦବା ଆମ୍ବ ପକେଇ ସାରିଲା ପରେ ଯୋଉ ଗୋଲମରିଚ ଗୁଣ୍ଡ ଗୁଜୁରା କଣ ହେଟାକୁ କୁହନ୍ତି।
ହୁଁ ଏଇ ଯାର କୁଜୁ। ଗୋଲମରିଚ ନଥିବ ଖଟାରେ ଦିଅନ୍ତି ତ ଜୁଆଣି ଫୁଆଣି ଦିଅନ୍ତି ନା ସେଗୁଡା ଦିଅନ୍ତିନି।
ହଁ ସେ ଯୋଉ ଜୁଆଣି ନାଁ କୋଲମରିଚ ସେଟା କଣ ମୁଁ ଜାଣିନି
ଜୁଆଣି ଦିଅନ୍ତି ଖଟାରେ ରେ ଏ ନର୍ମାଲ କଇଁଆ ଖଟା କଲେ ଆମେ ଯୋଉ ଜୁଆଣି ମେଥିପେଥି ଦିଅଉ ସେଉରା ଦିଆ ହୁଏ ନାଁ ଅ
ହଁ ହଁ ହଁ ସେଇରା ସେଇରା ସେଇଟାକୁ ଆଉ ଲଙ୍କା ଗୁଣ୍ଡ ଦିଆଯାଏ। ତାପରେ ତାକୁ ନେଇକି ଶୁଖାଯାଏ ତାପରେ ଯୋଉ ଆଉ ଶୁଖି ସାରିଲା ପରେ ଆଣିକିନା ଲୁଣ ପକେଇ ଦେଇକି ଏ ଯୋଉ ସରି ଶୁଖି ସାରିଲା ପରେ ସୋରିଷତେଲ ପକେଇ ଦେଇକି ଡବାରେ ପୁରେଇ ରଖି ଦିଅନ୍ତି ଯେତେବେଳେ ବର୍ଷା ଦିନ ହୁଏ ସେ ଅଟୋମଟିକ୍ ତା ଭିତ ରେ ସୋରିଷତେଲ ଟା କଣ ମିଶିଯାଏ ନାଁ ଭଲ ଲାଗେ ସବୁ ଖାଇବାକୁ
ହଁ ପ୍ରବଳ ଆମ୍ବ ଆପଣଙ୍କ ଆଡେ
ହଁ ହଁ ଗଛ ଥାଏ। ଆପଣ ଆଡେ ଆମ୍ବ ହଉନି?
ହଁ ଗଛ ଅଛି ଆମର ଅଳ୍ପ ଗଛ ଅଛି ହେଲେ ମଙ୍ଗେଇ ଫଙ୍ଗେଇ କରୁନୁ ଆମର ଆମର ସେଇ ଆମ୍ବୁଲ କରୁ ଯାହା ମଙ୍ଗେଇ ଆସିବନି ଆଉ
ହଁ ହଁ ଆଉ ଗୋଟେ କରନ୍ତିନି ଯୋଉ ଖାଇବା ପାଇଁ ନା ଯୋଉ ଭୋଜିରେ ବି ଆମ୍ବ ଖଟା କରନ୍ତି ଘରେ ବି ଗୋଟେ ଆମ୍ବର ବେଷ ର ଟେ କରନ୍ତି।
ନାଇଁ ସେଗୁଡା ଆସିନି ଆମର ଏପଟେ କରନ୍ତିନି ସେ ଯେ ଆମ୍ବୁଲ କଞ୍ଚାଆମ୍ବୁଲ କାଟି କି ଲୁଣରେ ପକେଇକି ସୁଖାନ୍ତି।
ଓହୋ ମାନେ ବେସର ବି ଆମର କରନ୍ତି ଆମ୍ବୁଲର ଗୋଟେ ବେସର କରନ୍ତି। ସେଇଟା ବି କରନ୍ତି ଯେମିତି ମାଛ ତରକାରୀ କରାଯାଏ ସେଇଟା ବି ସେମିତି କରାଯାଏ ଆଉ
ହଁ
ଆଉ କଞ୍ଚାଆମ୍ବରେ ଆପଣ ଚଟଣୀ ଫଟଣୀ ଖାଆନ୍ତି ନି କି?
ହଁ ଚଟଣି ଟା ହୁଏ। ଆମ୍ବ ଚଟଣି ଭଲ ଲାଗେନା ପଖାଳ ଭାତରେ ଖାଇବା ପାଇଁ ଆମ୍ବ ଚଟଣିଟା
ହଁ ଆମ୍ବ ଛେଚା କୁହନ୍ତି ନା କଣ?
ହଁ
ବଡି ଫଡି ପକେଇ କରନ୍ତି।
ନାଇଁ ଆମର ସେମିତି ଖାଲି ପିଆଜ ଜିରା ଆଉ ଲୁଣ, କଞ୍ଚାଲଙ୍କା
ହଁ ହଁ ନାଇଁ ଆମର ବଡି ଫଡି ପକେଇ କରନ୍ତି।
ଆଉ
କଞ୍ଚା ଲଙ୍କା ଆଉ ଶୁଖିଲା ଲଙ୍କା ପକେଇଲେ ଭଲ ଲାଗେ।
ଶୁଖିଲା ଲଙ୍କା ଟା ଭଲ ଲାଗେ ହଁ ଶାଗ ଆପଣଙ୍କ ଆଡେ କଣ କେମିତି ଲଗେଇଛନ୍ତି ନା କିଛି ଶାଗ ଲାଗିନି।
ମୁଁ ତ ଏବେ ଘରେ ନାହିଁ ମୁଁ ଜାଣିନି କଣ ଶାଗ ଲାଗିଛି ସୁଜୁନା ଶାଗ କିନ୍ତୁ ଆମ ବାରିରେ ଅଛି।
ଭଲ ଲାଗେ ଖାଇବାକୁ ଆପଣଙ୍କୁ ସୁଜୁନା ଶାଗ ନା କଣ?
ନାଁ ନାଁ
ଆଉ କୋଉ ଶାଗ ଭଲ ଲାଗେ।
ନାଁ ମତେ ମୁଁ ବେଶୀ ଶାଗ ଖାଏନି ବାସ କୋଷଳା ଶାଗ ଯଉ ସନ୍ତୁଳା ବନା ଯାଏ ସେଇଟା ଖାଏ
ହଁ ହଁ ନାଇଗୋ ସଜନା ଶାଗଟା ଦେହ ପାଇଁ ଭଲ ନା ସଜନା ଶାଗଟା ଖାଇଲେ ଭଲ ହଁ
ହଁ ଭଲ ଯେ କିନ୍ତୁ ପସନ୍ଦ ଲାଗେନି ଆଉ ତାପରେ ତ ଆପଣ ତ ଜାଣିଛନ୍ତି ଆଜିକାଲି ଛୁଆଙ୍କୁ
ହଁ ଆଜ୍ଞା ଛୁଆ ତ ଆଜିକାଲି କହୁଛନ୍ତି ଏ ଶାଗ ଖାଇବୁନୁ ଏରା କଣ ଖାଇବୁ ଶାଗଗୁଡା କିଏ ଖାଏ କି ଆମେ ହେଲା ଶାଗର ମୋର ମୋର ବେଶୀ ଖଡା ଶାଗ ଟା ପସନ୍ଦ ଯୋଉଟା କଣ ଆମେ କହିଲ ବୋଇତାଳୁ ପତ୍ ତ୍ର ବୋଇତାଳୁ ଡଙ୍କ ଆଉ ଉଁ ଖଡରା ସାଗର ପତ୍ର ଆଉ ନେଇ ବୋ ଆଳୁ ପତ୍ର ପଡେଇ କୋବି ଶାଗ ପଡେଇବି ଏ ଯୋଉ ବନ୍ଧା କୋବି ଟା ମ ହଁ ତାପ କଟା ହେଇକି ପୋଷ ସିଏ ପଡିବ। ଆଉ ଭଣ୍ଡା ସାରୁ ବାଇଗଣ ବୋଇତାଳୁ ବକଟେ ପଡିବ ସବୁ ପରିବାଟା ଆଗ ସିଝେଇ ଯିବ ସିଝେଇ ସାରିଲା ପରେ ଟିକେ ସିଝି ଗଲେ ଏଇ ପତ୍ର ସବୁ ଶାଗ ପତ୍ର ସବୁ ପକେଇଦେବେ ପକେଇ ଦେଇକି ଟିକେ ଆଗରୁ ଟିକେ ଅଳ୍ପ ଦିଟା ଉଷୁନା ଚାଉଳ ଆଉ ବିରି ଦିଟା ଭାଜିକି ଗୁଣ୍ଡ ହେଇଥିବ ତାକୁ ପକେଇକି ସେ ସିଜି ଗଲା ପରେ ତାକୁ ଘୋଟି ଦେବେ ଟିକେ ପ୍ରେନ ଘୋଟା ହେଲେ ତାପରେ ଗୁଣ୍ଡ ଦିଅନ୍ତି ଗୁଣ୍ଡଟା ଟାକୁ ଦେଇକି ଖୋଟି ଦେଲେ ସିଏ ମିଶିଯିବ ତା ସହିତ ତାପରେ ଏ ଦି ଚାରି ପାଖୁଡ଼ା ରସୁଣ ଛେଚିକି ପକ ପକେଇ ଦେଲେ ଭଲ ଲାଗେ ବିରି ଗୁଣ୍ଡ ଶାଗ ମୋତେ ସେଇଟା ଭଲ ଲାଗେ। ଖାଏ ମୁଁ ସବୁ ଶାଗ ଖାଏ ସଜନା ଶାଗ ଟା ବି ମୋତେ ଭଲ ଲାଗେ ଯୋଉ ଖାଲି ପିଆଜ ତେଲ ପଡିକି ହେଇଥିବ। ସବୁ ଶାଗ ଖାଇବି କିନ୍ତୁ ମତେ ଆଜ୍ଞା।
ବାହାହେଇ ସାରିଲାଣି
ହଁ
ଅଁ ହଁ
ଭଲ ଲାଗେ ସାଙ୍ଗଟା ଦେ ହଁ ରୁଷେଇ ସରିଲାଣି ଛୁଆ ସବୁ ଖାଇଥିଲି ଉଁ
ଓହୋ ଏଇନା ତ ବହୁତ କାମ ଗାଁରେ ସବୁବେଳେ କାମ କାମ
ରାତି ପାହିଲେ ତାପରେ ସ୍କୁଲ ଖୋଲିଲା ପିଲାମାନେ ତ ମାଁ ର ଆଗ ଡିଉଟି ପିଲାମାନଙ୍କୁ କେମିତି ବାହାର କରିବ ସ୍କୁ ସ୍କୁଲ ଯିବ ଟ୍ଯୁଉସନ ଯିବ ସେ ଇଏରେ ଲାଗିବ। ଆଉ ଖା ତା କଣ ପାଠ କଲା ତା ଟ୍ୟାକ୍ସରେ କଣ କରିଚି ନ କରିଚି ତାକୁ ଦେଖ୍ ଖେ
ଆପଣଙ୍କୁ ଟିକେ ବି ସମୟ ହଉନଥିବ।
ଆଜ୍ଞା ତାପରେ ସିଏ ହେଲା ତ ପାଠ୍ ପାଠ ନ ପଢ଼ିଲେ କିଛି ନାହିଁ
ହଁ
ପାଟ
ହାଲୋ ହାଲୋ
ଆଗେ ଯୋଉ ମାଡ ହଉଥିଲା ଏବେ ତ ମାଡ଼ ନାହିଁ ଆଉ ତୋର ମା ହାତ ଗଣ୍ଠିକି ଦେଖିକି ଡଷ୍ଟରରେ ବାଡ଼ାନ୍ତି। ତାପରେ ବେଞ୍ଚ ବସେଇଦିବି କାନ୍ଥକୁ ଦେଖିକି ବେଞ୍ଚରେ ବସେଇଦିବି ପାଠ ତୁ ନ ନ ପଢ଼ିଲା ଛୁଲା ଛୁଆ ବି ସେ ପଢ଼ିକି ଯିବେ।
ଆଜିକାଲି ତ ପୁରା ଇଏ ଆଉ ମନ ମୁଖି ଆଉ।
ଆଉ ସେତେବେଳେ ପାଠ ପଢଉଥିଲେ ସ୍କୁଲ ମାନଙ୍କରେ ପାଠ ସେମିତି ପଢଉଥିଲେ ଟା ଆଦେୟ କରୁଥିଲେ ପାଠ ଡରିକି ଗୋଟେ ଗୋଟେ କ୍ଲାସ ଆମେ ଛୋଟ ଥିଲୁ ଯିବୁନୁ ଲୁଚିବୁ ମୋ ବୋଉ ବାଡ଼େଇ ବାଡ଼େଇ ନେଇକି ସ୍କୁଲରେ ଛାଡ଼ିଛି।
ହୁଁଁ
ବାଡ଼େଇବେ ପାଠ କରିନୁ ଆଜି ସାର୍ ବାଡ଼େଇବେ। ଗୋଟେ ଡର ଭାରି ଆଉ ଆଜିକାଲି ତ ଆଉ ଡର ନାହିଁ ସାର୍ ଙ୍କୁ ଡରୁ ନାହାନ୍ତି ପିଲାମାନେ ନା ସାର୍ ଙ୍କୁ ସାଙ୍ଗ ହେଇକି ବୁଲୁଛନ୍ତି ଆ ସନା ଡର ଯେକୌଣସିରେ ଗୋଟେ ଡର ରହିଲେ ମୁଁ ସେମାନେ ଡରିବି ନାଇଁ ମୁଁ ପାଠ ଟା କରିନି ସାର୍ ମତେ ବାଡେଇବେ କି କଣ
ହ୍ୟାଲୋ
ହଁ
ଆପଣଙ୍କର ନେଟୱାର୍କ ଭଉନି ବୋଧେ ନା ଭୟସ୍କଟ ହଉଛି ବା ଟିକେ ଟିକେ ଶୁଭୁଚି ବେଳେ ବେଳେ
ହଁ ଏ ନେଟ୍ ରହୁଛି ପ୍ରୋବ୍ଲେମ୍ ତ ସେଥିପାଇଁ ବର୍ଷା ଯୋଗୁ ବେଶୀ ନେଟ୍ ପ୍ରବଲେମ ରହୁଛି। ଆଉ ସେ ପାଠ ତୁ କରିକି ନବୁ ମାନେ କରିକି ନବୁ। ଆଉ ଏବେ ତ ଆଉ ପାଠ ନାହିଁ ନା। ଆଗେ ତ ନେଇକି ଯାଉଥିଲେ ଆମେ ପଢ଼ିଲା ବେଳେ ଯୋଉ ଏବେ ଯୋଉ ହାଟକୁ ଯୋଉ ବେଗ ନେଇକି ଯାଉଛନ୍ତି ସେ ବ୍ୟାଗରେ ଆମେ ନେଇକି ଯାଇଛୁ ବହି ବସ୍ତାନି ବଢ଼ିବା ପାଇଁ। ଚପଲ ନଥିବ ଏମିତି ବି ଚପଲ ଏବେ ତ ବହୁଠୁ ମାଡ଼ିକି ସବୁ ପିଲାମାନେ ଯାଉଛନ୍ତି। ସେହି ଚପଲ ନଥିବ ପିଲାମାନେ ଯିବା ପାଇଁ ଖାଲି ପାଦରେ ବି ସ୍କୁଲ ଯାଇଛୁ ସବୁ। ଆଉ ଏବେ ଆଜିକାଲି ଛୁଆ ଗୋଟେ ଏଇଟା ନହେଲେ ଆମେ ଯିବୁନୁ ପାଠ ପଢ଼ିବୁନୁ।
ହଁ
ଆମର ସବୁ ଦରକାର ସେଥିରେ ବି ପାଠ ନାହିଁ। ମୋବାଇଲ ତ ଧଇଲେ
ମୋବାଇଲ ଟା ଘର ଲୋକ ଦେଇଦଉଛନ୍ତି ନା ଛୋଟରେ
କଣ କରିବ ଜିଦି କଲେ ବାପ ମା ଦେଖୁ ବରଂ ଟିକେ ଦେଖିଦଉ ମାମା ଟିକେ ଦେଖିବୁ। ପିଲାମାନେ ଆଉ ଦିଦି ମାଆ ବାପ କତିରେ ଯିଦି କରିବ ଆମେ ଛୋଟ ଥିଲୁ ଜିଦି କରୁଥିଲୁ, ଏଇନା ଆମେ ସେଇଟା ଆଉ ଆମେ ସେଇଟା ହିଁ କରିବୁ। ହଁ ଇଏ କରୁଛୁ।
ହଁ ହଉ ଆଉ।
ହଉ ମୁଁ ରଖୁଛି ପରେ କଲ୍ କରିବି।
ହଁ ହଁ
ହ